କଣ କରୁଛନ୍ତି
ମୁଁ ବସିଛି
ଆଉ ଭଲ ଅଛନ୍ତି
ହଁଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି
ହଁ ମୁଁ ଭଲ ଅଛି ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି
ହଁ ମୋ ସ୍ତ୍ରୀ ଛୁଆ ସମସ୍ତ ଭଲ ଅଛନ୍ତି।
ଆଚ୍ଛା ଆଛା ଆଉ କଣ ଖାଇଥିଲେ ଆଜି
ମୁଁ ଆଯି ଚିକେନ ବିରିୟାନୀ ଖାଇଥିଲି।
ଆଚ୍ଛା ଆଚ୍ଛା ବହୁତ ଭଲ ଜିନିଷ। ଘରେ ତିଆରି କରିଥିଲେ ନା ବାହାରୁ କିଣିକି ଆଣିକି ଖାଇଥିଲେ
ନାଇଁ ପାଖରେ ଗୋଟେ ହୋଟେଲ ଅଛି ଯକି ଘର ଭଳିଆ ବନାଏ ତ ମୁଁ ବାହାରେ ଖାଇଦିଏ
ଆଚ୍ଛା ଆଛା ଆଜି ଘରେ ରୋଷେଇ ହେଇନି ତାହେଲେ ଆପଣଙ୍କର
ନାଇଁ ମଁ ସ୍ତ୍ରୀ ତା ବାପା ଘରକୁ ପଳେଇଛି ତ ସେଥି ପାଇଁ ମୁ ଟିକେ ଆଜି ବାହାରେ ଖାଇ ଦେଇେଛି
ଆଚ୍ଛା ଆଚ୍ଛା ଠିକ ଅଛି। ଆଉ ଆପଣଙ୍କର ସେପଟେ କେମିତି ବର୍ଷା ଫର୍ଷା ହଉଛି
ବର୍ଷା ହଉଥିଲା ଦ ଦିନ ଦିନ ବର୍ଷା ହେଲା ଆଜି ଟିକେ ସକାଳୁ ମେଘୁଆ କରିଥିଲା ଏମିତି ଟିକେ ଖରା ଅଛି
ଓ ହୋ ମାନେ ସବୁଦିନ ବର୍ଷା ହଉଛି ନା ବେଳେ ବେଳେ ବର୍ଷା ହଉଛି ଆପଣଙ୍କର ସେଇଠି
ନାଇଁ ଏବେ ତ ମୌସୁମୀ ଯେହେତୁ ଓଡିଶା ଛୁଇଁଲାଣି ତ ସେ ପ୍ରଭାବରେ କିଛି ବର୍ଷା ହଉଛି। ସେ ଏରିଆ ରେ ଆମ ଏରିଆରେ ମଧ୍ୟ ବର୍ଷା ହଉଛି ପାଗଟା ଯଦି ବର୍ଷା ଯୋଗୁ ବହୁତ ଭଲ ଲାଗୁଛି।
ହଁ ଏଠି ବି ବର୍ଷା ହଉଛି ଆଜି ଟିକେ ମେଗା ଛନ ଅଛି ପାଗ ବି ଭଲ ଅଛି ଟିକେ ଗରମରୁୁ ଟିକେ ଆଶୁସ୍ତି ମିଳିଛି ଏବେ ଆଉ
ହୁଁ ହୁଁଁ ଭଲ ଲାଗୁଛି ଆଗ ଯେତେକ ଯୋଉ ଗରମ ହଉଥିଲା ଟିକେ ଥଣ୍ଡା ରହୁଛି ପାଗ ଟା ଭଲ ଲାଗୁଛି
ଆଚ୍ଛା ଠିକ ଅଛି। ଆଉ ଆପଣ ଯୋଗ ଦିବସ ପାଳନ କଲେ
ହଁ ଏବେ ଦି ଦିନ ଆଗ ତ ଅନ୍ତର୍ରା୍ୟ ଯୋଗ ଦିବସ ଯାଇଛି ମୁଁ ବି ସକାଳୁ ଉଠିଲି ଆମର ଏଇଠି ନିୟର ଗୋଟେ ବଡ ପଡିଆ ଅଛି କରନେସନ ପଡିଆ ସେଇଠି ସବୁ ଲୋକ ଏକତ୍ରିତ ହେଇଥିଲା ଆମେ ସବୁ ମିଶିକିରି ଯୋଗ ଦିବସ ପାଳନ କଲୁ ଏକ୍ସରସାଇଜ କଲୁ ବହୁତ ଜିନିଷ ଶିଖିଲୁ
ଆପଣ ପ୍ରତିଦିନ ଯୋଗ କରନ୍ତି ନା କେବଳ ଯୋଗ ଦିବସ ବୋଲିକି ଯୋଗ କରିକି ପାଳ
ନାଇଁ ମୁଁ ପ୍ରତିଦିନ ସକାଳୁ ଟିକେ ଟିକେ କରେ ଅଧିକ ନ କରି ପାରିଲେ ମଧ୍ୟ ଟିକେ ଟିକେ କରେ ସବୁଦିନ ଯୋଗ।
ହଁ ହଁ ସେଟା କରିବା ନିତି ଦିନ ଏ କରିବା ଆବଶ୍ୟକ ସ୍ୱାସ୍ଥ୍ୟ ଅବସ୍ଥା ଆମର ଭଲ ରହିବ।
ଆପଣ ମାନେ ଯୋଗରେ କଣ ମାନେ ଯେମିତି କିି ଘରେ ବସିକି କରନ୍ତି ନାଁ ଏମତି ଯାଆନ୍ତି କୋଉଠିକି ଯୋଗ କରିବା ପାଇଁ।
ନାଁ ପଡ଼ିଆକୁ ଯାଏ ସେଇଠି ଆମେ ସବୁ ସାଙ୍ଗସଥି ମିଶି କରୁ। ତାପରେ ମୁଁ ଯଦି ନ ଯାଇ ପାରିଲି ବି ଦୋକୁଅ ଘରେ ବି କିଛି ସମୟ କରେ ଯୋଗା।
ଆଚ୍ଛା ଆଚ୍ଛା। ଭୋଉତ୍ ଭଲ କଥା ଆପଣ ନିଜର ସ୍ଵାସ୍ଥ୍ୟର ଭଲ ଯତ୍ନ ନୋଉଚନ୍ତି। ଆପଣ କଣ କଣ ସ୍ଵାସ୍ଥ୍ୟ ନିଜ ସ୍ଵାସ୍ଥ୍ୟ ଯତ୍ନ ନବା ପାଇଁ କଣ କଣ କରନ୍ତି? କୋଉ ସବୁ ଜିନିଷକୁ ଆପଣ ମାନେ ଇଏ କରନ୍ତି? ଫୋଲୋ କରନ୍।
ବାହାରେ ତ ବେଶୀଜ୍ ଖାଏନି ବେଳେ ବେଳେ ଖାଏ ଯେମତି ଠିକ୍ ସମୟରେ ଶୋଇବା ଠିକ୍ ସମୟରେ ଉଠିବା। ସକାଳୁ ଉଠିକିରି ମୁଁ ଟିକେ ଉଠୁଇକିରି ଉଁ ଆଁ ମୁଁ ପ୍ରାତଃ ସ୍ମରଣ କରେ। ତାପରେ ଗରମ ଗରମ ପାଣି ପିଇକିରି ମୁଁ ବାଥରୁମ ଯାଏ ନିତ୍ୟ କର୍ମ ସାରିକିରି ମୁଁ ମୁଁ ଟିଏ ଫ୍ରସେ ହେଇକି ମୋର ଅଫିସ୍ ଯାଏ ଅଫିସରୁ କିଛି ସମୟ ସେଠି ବସିଲା ପରେ ମୁଁ ନର୍ମାଲ ବ୍ରେକଫାଷ୍ଟ କରେ। ଉଁ ଚା ତ ମୁଁ ପିଏନି।
ବୋହୁତ ଭଲ କଥା ଚା ପି ନ ପିଇବା ବି ବହୁତ ଭଲ।
ନର୍ମଲ ବ୍ରେକଫାଷ୍ଟ କରେ। ତାପରେ ନିଜେ ରୋଷେଇ କରି ଖାଏ। ଆଜି ବହୁତ ଦିନ ହେଲାଣି ମୋର ଇଏ କରି ଖାଉଥିଲି ତ ଆଜି ଟିକେ ବାହାରେ ଖାଇବାକୁ ଇଚ୍ଛା ହେଲା ତ ଏଇଠେ ଖାଇଦେଲି।
ହଁ ବେଳେ ବେଳେ ବେଳେ ଖାଇବା ଟା ଚଳିବ କିନ୍ତୁ ପ୍ରତିଦିନ ବାହାରେ ଖାଇଲେ ଦେହ ସ୍ଵାସ୍
ଆ ପ୍ରତିଦିନ ମୁଁ ଖାଏନି ଆଉ ଫାଷ୍ଟ ଫୁଡ୍ ତ ମୁଁ ବିଶେଷ ଖାଏନି। ଏଁ ଆଉ ମୁଁ ପାଣି ସଫିସିଏଣ୍ଟ
ପାଣି କେତେ ଲିଟର ପିଅନ୍ତି ଦିନରେ?
ଉଁ ଆଟଲି ଦୁଇରୁ ତିନି ଲିଟର ମୁଁ ପାଣି ପିଏ।
ଆଚ୍ଛା।
ଆଉ ସନ୍ଧ୍ୟା ବେଳୁକୁ ସନ୍ଧ୍ୟା ସମୟରେ ମୁଁ ଫାଷ୍ଟ ଫୁଡ୍ ଖାଏ ନି ଏତେ। ଖା ଯଦି ଖାଇବାର ଇଚ୍ଛା ଥାଏ ମୁଁ ଗଜାମୁଗ ଅ ଏମତି ନର୍ମାଲ କିଛି ଖାଏ ଆ ଫ୍ରୁଟସ୍ ହେଲା ଯେମତି। କମଳା ହେଲା ଏପୁଲ ହେଲା ମୁଁ ଗୋଟେ କମଳା କିମ୍ବା ଗୋଟେ ଏପୁଲ ଖାଇଦିଏ। ଆଁ ତାପରେ ରାତିରେ ନର୍ମଲ ଦିଟା ରୁଟି ଆଉ ନର୍ମାଲ ଭଜା ଟିକେ ସେମତି ଖାଏ ଆଉ ପାଣି ପିଇକି ଶୋଇପଡ଼େ ଦଶ୍ ଟା ଦଶଟା ଅଧେ ଭିତରେ ମୁଁ ଶୋଇ ପଡ଼େ।
ବୋହୁତ ଭଲ ଆପଣଙ୍କର ମାନେ ନୀତି ନିୟମ ଶୁଣିକି ମତେ ବୋହୁତ ଖୁସି ଲାଗିଲା। ଏଟା ସମସ୍ତେ ଏଇ ଜିନିଷକୁ ପାଳନ କରିକି ସବୁ
ଆପଣ ଆଜି କଣ ଖାଇଚନ୍ତି?
ମୁଁ ଆଜି ଖାଇଚି ଦହି ପଖାଳ ଆଉ ଝୁଡଙ୍ଗ ଆଳୁ ଭଜା।
ଅ ହଁ।
ଆପଣ ଆଉ ମୁଁ ତ ଆଉ ସବୁବେଳେ ବେଶୀ କିଛି କରିପାରୁନି ଯେହେତୁ ମୋର ଝିଅ ଛୋଟ ଯାହା ଯେମିତି ମାନେ ସ୍ଵାସ୍ଥ୍ୟପ୍ରଦ ଖାଦ୍ୟ ଯେମତି ଅଳ୍ପ ତେଲ ମସଲାରେ ହବ ଆଉ ଯେମିତି ଜଲଦି ବନିବ ସେଇ ସବୁ ଜିନିଷ କରିକି ଖାଇଦିଅ।
ହୁଁ-ହୁଁ।
ଆଚ୍ଛା। ଆଉ ଆଗକୁ ତ ଏବେ ରଥଯାତ୍ରା ଆସୁଚି, ଆପଣ ଜାଣିଥିବେ ଆମର ବାର ମାସରେ ତେର ପର୍ବ, ଆପଣ ରଥଯାତ୍ରା ପାଇଁ ଯିବେ ପୁରୀ? ପୁରୀ ଯିବେ ନା କୋଉଠିକି ମାନେ କେମିତି ପାଳନ କରନ୍ତି ଆପଣ?
ମୁଁ ଯିବି ବୋଲି ଭାବିଥାଏ କିନ୍ତୁ ଯାଇପାରେନି କିନ୍ତୁ ଜଗା ତ ସବୁଠି ଅଛି ଜଗା ଆମେ ନିଜେ ଗାଁ ରେ ଆମେ ରଥ ବନଉ ଛୋଟ-ଛୋଟ ଛୁ ଙ୍କୁ ଧରି ଆମ ରଥ ବଡଉ ଗାଁ ରେ ମାନେ ଜଗନ୍ନାଥ ରଥ ବଳଭଦ୍ର, ସୁଭଦ୍ରା ସଜେଇକି ଆମର ଗୋଟେ ବଡ ରଥ ହୁଏ। ଆମେ ସେଥିପାଇଁ ରଥ ବି ବନେଇବା ଷ୍ଟାର୍ଟ କରିଦେଲୁଣୁ।
ହୁଁ-ହୁଁ ବହୁତ୍ ଭଲ ମାନେ ଆପଣ ନିଜେ ବନାନ୍ତି ଘରେ? ରଥ ଆଚ୍ଛା। ଯେମିତି ଛୋଟ ଛୁଆ ମାନେ ବନାନ୍ତି ସେମିତି ମିଶିକି ଆପଣ ବନାନ୍ତି।
ହଁ ଛୋଟ ଛୁଆ ମାନଙ୍କ ପାଇଁ ମୁଁ ବନେଇନ୍ତି ସେମାନେ ଗୋଡ଼ାନ୍ତି ତାଙ୍କ ପାଇଁ ଶଙ୍ଖ, ଘଣ୍ଟ, ଗିନି ଢୋଲ ସବୁ ମୁଁ ଯୋଗେଇକି ସେମାନେ ତାକୁ ଇଏ କରିକି ଗୋଟେ ଆନନ୍ଦ ପାଆନ୍ତି ଯେମିତି ଆମ ସଂସ୍କୃତିକୁ ସେମାନେ କେମତି ମନେ ରଖିବେ ଆମର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ଆରାଧ ଆରାଧନା କେମତି କରିବେ ତାଙ୍କ ଭଜନ କେମିତି ବୋଲିବେ ଆଉ ସବୁ ମୁ
ହୁଁ-ହୁଁ ବହୁତ୍ ଭଲ ପଦକ୍ଷେପ ଆପଣଙ୍କର ଆଚ୍ଛା। ହୁଁ।
ପୁରୀ ଯାଇନାହାନ୍ତି କେବେ ରଥ ଟାଣିବା ପାଇଁ?
ମୁଁ କେବେ ସୁଯୋଗ ମିଳିନି ଜଗା ଡୋରି ଲାଗିବ ଯଦି ମୁଁ ଯିବି।
ହୁଁ-ହୁଁ।
ଜଗା ଡୋରି ଲାଗିଲେ ମୁଁ ନିଶ୍ଚୟ ଯିବି କିନ୍ତୁ ପୁରୀ ମୁଁ ବହୁତ୍ ଥର ଯାଇଚି। ଦର୍ଶନ ପାଇଁ।
ସେଇଟା ତ ଭାଗ୍ୟର କଥା ରଥଯାତ୍ରାରେ ପୁରୀ ଜଗାଙ୍କର ଡୋରି ଲାଗିଲେ ହିଁ ଯାହା ଭାଗ୍ୟରେ ଥିବ ସେ ଯାଇପାରିବ ତ ମୁଁ ବି କେବେ ଦେଖିନି। ପାଖରେ ଅଛି କିନ୍ତୁ କେବେ ସୁଯୋଗ ମିଳିନି ରଥ ଟାଣିବା ପାଇଁ ରଥଯାତ୍ରା ପରେ ଦେଖିଛି କି ରଥଯାତ୍ରା ପୂର୍ବରୁ ଦେ ଖିଚି କିନ୍ତୁ ବାହୁଡା ଯାତ୍ରା କି ନନ୍ଦିଘୋଷ ଯାତ୍ରାରେ ମୁଁ ଦେଖିନି
ମାଆ ଯୋଉ ଦେଖିବା କଥା ଆପଣ ପାଖରେ ରହୁଛନ୍ତି ନିଶ୍ଚ ଦେଖିବା କଥା ନା
ଭାଇ ଠାକୁରଙ୍କର ଡୋରି ଲାଗି ନ ଲାଗିଲେ ଆପଣ ତାଙ୍କ ଦାଣ୍ଡରୁକୁ ଫେରିକି ଆସିବେ ବା ପାଖରେ ଦୂରରେ କିଛି ନାହିଁ
ହୁଁ ସବୁ ସେ ଜଗାଙ୍କର ଇଚ୍ଛା ଆଉ।
ଜଗାଙ୍କର ଇଚ୍ଛା ଆମେ ପାଖରେ ଦୂରରେ କଣ ଲୋକ ଘର ପାଖରେ ଥାଇକି ବି ଜଗଙ୍କ ଦର୍ଶନ କରିପାରନ୍ତିନି। ଯେତେ ପର୍ଯ୍ୟନ୍ତ ଠାକୁରଙ୍କର ନିର୍ଦ୍ଦେଶ ନଥାଏ କି ଡୋରି ନ ଲାଗିଥାଏ।
ହୁଁ ହୁଁ ଆଉ ଆପଣଙ୍କର ଝିଅ ସ୍ଵାମୀ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ମୋ ଝିଅକୁ ଏବେ ତ ଏଗାର ମାସ ସି ବହୁତ ଦୁଷ୍ଟାମୀ କରୁଛି। ଖାଇବାରେ ବହୁତ ହଇରାଣ କରୁଛି ତିଥି
ଓ ହ
ମୁ ତାକୁ ପେଣ୍ଠୁଲି ବୋଲି ଡାକେ ତିଥି ବୋଲିକି ତାର ଭଲ ନା ଆମେ ଗଲେରେ ନେଇାଇଥିଲୁ ବୋଲି ତଠି ତା ମାମୁଁ ଦେଇଛନ୍ତି।
ଓ ହୋ
ଆମର ଝିଅର ଯେତେବେଳେ ଏକୋଇଶିଆ ହେଇଥିଲା ତାର ନାମକରଣ ହେଇଥିଲା। ତା ବଡ ମାମୁଁ ସିଏ ନାଁ ଦେଇଛନ୍ତି ତାର ନା ତିଥିି ବୋଲିକି
ଓହୋ ବହୁତ ସୁନ୍ଦର ନା ଟା ହେଇଛି।
ହଁ ତାରି ପଛରେ ହିଁ ମୋର ଦିନ ଚର୍ଚ୍ଚା ସରି ଯାଉଛି। ଯେହେତୁ ସେ ବହୁତ ଦୁଷ୍ଟ ହଉଛି ସବୁ ଜିନିଷକୁ ପାଟିରେ ପୂରେଇ ଦଉଛି। ତା
ଦେଖିକରି ଛୋଟ ଛୁଆଙ୍କୁ ଟିକେ ପାଟିରେ ପୁରନ୍ତ ଦେହ ଖରାପ ହେଇପାରେ। ସେମାନେ ଯେକୌଣସି ଜିନିଷ ବି ପାଟିରେ ପରେଇ ଦିଅନ୍ତି।
ହଁ ତାକୁ ସବୁବେଳେ ମୁଁ ଯେହେତୁ ତାକୁ ନେଇକି ଏକୁଟିଆ ରହୁଛି। ତାକୁ ସବୁବେଳେ ଦେଖାଶୁଣା କରିବା ଦାୟିତଵ ବି ମୋର ତାକୁ ଟ କି ସେ ଶୋଇଥିଲେ କେବଳ ମୁଁ କାମ କରେ। ନହେଲେ ସିଏ ଯଦି ଖେଳୁଥିବ ମୁଁ ବି ତା ସହିତ ଖେଳେ।
ଠିକ ସମୟରେ ତାକୁ ଖାଇବାକୁ ଦିଅନ୍ତୁ ତାର ଯତ୍ନ କୁଣ ନିଅନ୍ତ ଛୋଟ ଛୁଆ ନା।
କିନ୍ତୁ ସିଏ ଟିକେ ଖାଇବାରେ ବହୁତ ହଇରାଣ କରେ ଟିକେ ଟିକେ ଖାଏ ଅଳ୍ପ ଅଳ୍ପ ମୁଁ ଦିଏ ଏକାଥରେ କି ଯଦି ଅଧିକ ଦେବି ସିଏ ଖାଏନି ଲାଗିଯାଏ। ତ ମୁଁ ଅଳ୍ପ ଅଳ୍ପ କରିକି ଅଧଘଣ୍ଟା ଘଣ୍ଟାରେ ଥରେ ଟିକେ ଟିକେ ଟିକେ ଟିକେ ଏମିତି କରିକି ତାକୁ ଖାଇବାକୁ ଦିଏ
ଆପଣଙ୍କ କଥାରେ ଜଣା ପଡେ ଆପଣଙ୍କ ବହୁ ବହୁତ ଯ ନ ନ ଆପଣଙ୍କ ଛୁଆର ଗୋଟେ ଭଲ ମା ର କର କର୍ତ୍ତବ୍ୟ କରୁଛନ୍ତି ଭଲ ସ୍ତ୍ରୀ ର କର୍ତ୍ତବ୍ୟ କରୁଛନ୍ତି।
ମୋ ଝିଅ ବି ଏବେ ମତେ ମାମା ଡାକୁଚ ହେଇଗଲାଣି ମାମା ଡାକୁଛି ବାବା ଡାକୁଛି ସେ ତା ନିଜ ନାଁ ବି କହୁଛି ତିଥି ବୋଲି ବି କହୁଛି ତାର ଯେମତି ତାର ବିକାଶ ବି ଭଲ ଚାଲିଛି। ଏଗାର ମାସ ଅନୁଯାୟୀ ଯାହା ତାର ମାନେ ମସ୍ତିଷ୍କ ର ବିକାଶ ହବା କଥା ଯେମିତି ସି ଧରିକି ଠିଆ ହଉଛି। ଧରି ଧରିକି ଚାଲୁଛି। ଦେଖିଲେ ଲୋକଙ୍କୁ ଚିହ୍ନୁଛି ରାଗୁଛି ହସୁଛି ସବୁ କରୁଛି ସେ କେବଳ ଖାଉନି ଆଉ ସବୁ କରୁଚି।
ହଁ ହ
ତାର ଖେଳିବା ବୁଲିବା ସବୁ ଠିକ ଅଛି କିନ୍ତୁ ଖାଇବାରେ ହିଁ ସେ ହଇରାଣ କରେ।
ଛୋଟ ଛୁଆ ମାନେ ସେମିତିିବେ ଆମେ ତାଙ୍କୁ ଖୁଇବାକୁ ପଡିବା ଆଉ।
ହଁ ସେ ସେମାନଙ୍କର ଏବେ ତ ଦୁଷ୍ଟ ହେବାର ଏବେ ସମୟ। ଏଇ ସବୁ ତାଙ୍କର ବିକାଶ ର ମୂଳ ଆଉ। ହଉ ସାର୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ମତେ ବି ବହୁତ ଭଲ ଲାଗନି ଆପଣଙ୍କ ସହିତ କଥା ହେଇକରି।
ହୁଁ
ଧନ୍ୟବାଦ
ହଁ